ହାଲୋ, ହଁ। ତମର ଯେମିତି ପାଖରେ ହଉଛି ନଥ ନଗର ଅଛି ଯାଇକି ସେଠୁ ମାସେ ଟିକେ ସଉଦା ଯଦି ନେଇ ଆସନ୍ତେ ଏକାଥରେ ପାଞ୍ଚ ହଜାର ଟଙ୍କାରେ ମାସେ ପଳାନ୍ତା।
ମଲା ଆଙ୍କର ଆମ ଆଙ୍କରି ଘର ନା କ'ଣ ଆଉ କାହା ଘର ନା କଣ ଏ ଆମରି ଘର ଏଇ ଭାଇ ଘର ଆଉ ଏଠି ହେଇ ସାଇବାଘର ତାଙ୍କର ଯେମି ମାସିକା ସଉଦା। ଆଉ ମାସିକା ନା ସପ୍ତାହକ ସଉଦା ବି ଆଣୁଥିବେ ଏଇ ଯୋଉ ଆଙ୍କର ଏଇଠି ଯୋଉଁ ତୁଲିଆ ବୋହୂ ଘର ତ ଏକାଠି ତିନି ହଜାର ଚାରି ହଜାର ଟଙ୍କାରେ ଏକାଠି ସଉଦା ନେଇ ଆସ
ହଁ ଆମର ବା ସେୟା ଆମର ଏଠି ମାସିକିଆ ଆମର ରିଲାନ୍ସ ରୁ ବି ନେଇ ଆଉଛୁ।
ଏ ଜିନିଷ ଟା କଣ ହଉଛି କୁହିଲୁ ବାକିଟା ଆମର ହଇରାଣ ହଉଛି, ଅଧିକ ପଇସା ପଳଉଛି। ହାତରୁ ପଇସା ଟା ଯାଉନି ଆମେ ଏଥର ଏ ନାଇଁ ପିଆଜ ଯାଇ ନେଇ ନେଇ ଆସିବୁ, ଯାଉନୁ ଏଇ ଚନାଚୁରୁ ଗୋଟେ ପାକେଟେ ନେଇ ଆସିବୁ। ଜାନି ବେସନଟେ ନେଇ ଆସିବୁ ଏଇଗୁଡା ଖାଲି।
ହଁ ଏଇରା ଏରା ବେଶୀ ପଇସା ତମେ ମାସିକିଆ ସଉଦା ଆଣିଲେ ଯେତିକି ଖର୍ଚ୍ଚ ନ ହବ ତା ଡବଲ ଖର୍ଚ୍ଚ ହଉଛି।
ହୋ ବା ଏଇ ଗୁଡା।
ହଁ ତ ବୁଝିବେ କେମତି ତମର ଏକାଥରେ। ତିନି ଚାରି ହଜାର ଟଙ୍କା ନେଇଆସିବ, ପୁଣି ସରିଲେ ତିନି ହଜାର ଚାରି ହଜାର ଟଙ୍କା ନେଇଆସିବ। ସବୁ ସବୁ ନେଇ ଆସିବ ଅଳ୍ପ ଅଳ୍ପ, ବେଶୀ ଯଦି ନ ଆଣିବେ ଅଳ୍ପ ଆଣିବ କିଲେ କିଲେ ଆଣିବ ଯାଇ ସବୁ ଯାଇ କିଲେ ଦି କିଲୋ ଲେଖା ନେଇଆସିବ, ତମ ତ ଯାଇବେସି ନୁହ
ଏ ଆମର ଏଠି ତ ବହୁତ ଲୋକ ନା ସେ ଯେ କେଜିଏ ଯାଏ କେତେଥର କି ତିନିଥର କି ଚାରିଥର ଟୋଟାଲ ହବ ବୋଧେ, ଚାରିଥର ହବ।
ଆମର ଅ କଣ କହିଲି ଏଠୁ ଏଇ ରିଲାଏନ୍ସ ଛକରେ ଆମର ଏଠି, ଆମର ଝିଅ ମୁଁ ପଳାଉ ନେଇ ଆସୁ ସଉଦା ଚିଠା କରିଦେମି ପୁଅ ମୁଁ ଝିଅ ନେଇଯସିବୁ, ସେଠି ଟିକେ ଛକରେ ଯୋଉଟା ଅଛି ସେଟା ଛୋଟ ଏତେ ମିଳେନି କିନ୍ତୁ ଯୋଉଟା ଯେଉଁ ଅଛି ବଜାରରେ ସେଇଟା ବଡ଼ଟା ସେଇଠୁ ଗଲେ ମୁଁ ପୁରା ନେଇଆସେ ଆମର ତିନି ହଜାର ଟଙ୍କାରେ ନେଇ ଆସେ, ଯାହା ଥିବ ଆଣିବୁନୁ। ଯାହା ନଥିଲା ଆସିବ ପୁଣି ସରିଲେ ପୁଣି ଗଲୁ।
ହୁଁ।
ହଁ ତମେ ସେଇଆ କରନ୍ତା ନା। ଆ ଇମିତି ଅଧିକ ଇଏ ହଉଚି ନା।
ଆଉ ଆମ ମାଆ ଗୋଟେ ଏମିତିଆ ଜାତିର ପଶୁ ନା ମଣିଷ ମୁଁ କହୁଚି ପଶୁ। ସିଏ ଗୋଟେ ମଣିଷ, ମାଛ ସିଏ ଖାଆନ୍ତି ହେଲା କିି। ମାଛ ତାଙ୍କ ବଡ଼ ପୁଅ ଖାଏ।
ହଁ!
ସିଏ ଦିଲିପ ଦୋକାନରୁ ଚିକେନ୍‌ ଟା ଯଉ ଆସେ।
ହଁ!
ସେ ବାକି ଦବ ବୋଲିକ, କିଛି ମୁହୂର୍ତ୍ତ ପାଇଁ ମାନେ--ଦି ଦି ପାଇଁ ବାକି ଦବ ବୋଲିକି। କହିବ, ଆମର୍ ମାଛ ଆସିବନି ଆମର୍ ଚିକେନ ନେଇ ଆସିବ।
ଘରେ ପଇସା ଅଛି, ଦବ ଆଣିବ। କି ମାଛ ଦବ ପଇସା ରଖିବ। ସେ ଖାଏ, ଖାଆନ୍ତିନି ଚିକେନ୍‌।
ସେ ଚିକେନେ ଖାଆନ୍ତିିନି ମା ପୁଅ।
ତମର୍ ତ ପାଖରେ ଚିକେନ୍ ଦୋକା, ତମର୍ ନେଇଆସିବ ବାର୍ ବାର୍ ଖାଇବେ ଆଉ।
ଛେଇ ଲାଗି ଦଉଡୁଚନ୍ତି ଆଉ।
ଆଉ ଏଇନା ରେ କାଆର ବାହା ଠିକ୍ ହେଇନି, ହଉନି।
ବାହାଘର ଅଛି, ଆମ ଏପଟେ ଅଛି ସେ ଯଉ ତୁଲେଇ ବାବୁଙ୍କ ପୁଅର। ଆଉ, ଆଉ ଅଳି ବଉର ଝିଅର ଯଦି ହବ ହବ।
ନା ନା, ତାଙ୍କର କ'ଣ ଠିକ୍ ହେଇଚି କି? ତୁଲେଇ ବାବୁ
ନା ଠିକି ହେଇନି ଅଛି ଯଦି ହେଇପାରେ, ହଁ ଖୋଜା ଖୋଜି କରୁଚନ୍ତି।
ହଁ, ରାନୁର ବା କ'ଣ ଠିକି ହେଇଥିଲା ବାଡ଼ାଙ୍ଗିରେ।
ମୁଁ, ଜା--ନି। କହୁଥୁଲେ ତ ହେଟି ଦେଖିଚନ୍ତି ମନକୁ ଯାଇଚି, କିନ୍ତୁ ଆଜି ପର୍ଯ୍ୟନ୍ତ କାଇଁ ତ ହେଲାନି।
ହଁ, ମ ସେ ଦେଇକି ପଚା ଥିଲେ ହେଇଥାନ୍ତା। ମୁଁ ଗୋଟେ, ମତେ ଲାଗେ କିଛି ହେଇନି
ଆଉ ପନ୍ଦର୍ ଦିନି ତ ଅଛି ସମୁଦାୟେ ବାହାଘର। ଆଉ କେତେ ଦିନି ଅଛି କି? ଲଗ୍ନ ଫଗ୍ନ କଲେ ସିନା ଜାଣିବ, ଦେଖା ଦେଖି ଫାଇନାଲ୍ ଦେଖା ନହେଲେ ରିଙ୍ଗ୍ ସେରିମନି କରିବେ।
ଯାହା ତମ ସାଇରେ ତ ହେଇ ଯାଇଚି ଦି, ତିନିଟା ବାହା--ର ଆଉ। ବର୍ଷିକିଆ ଯାଇନି ପା, ମାତା ଦେଇ ହର।
ନା ନା ଏ ବର୍ଷିକିଆ ଆଗେ ଆଙ୍କର ହବ, ଯଉ କଇଳ ସାର୍ ତାଙ୍କ ମା ର। ତା'ପରେ ଯଉ ରମେଶ୍ ପା ତାଙ୍କ ସ୍ତ୍ରୀ ର। ତା'ପରେ ଆଉ ଫେର୍ ଯାଇ ହବ ବଡ଼ ମାର ହଁ।
ଏଇ ଆ ବାପା ଦେହ ଙ୍କ ଖରାପେ ଥିଲା? ଯଉ କାର୍ତ୍ତିକା ବାପା ଦେହ। ଯଉ ଏଠି ଗଡ଼ିଆ ଆଡ଼େ ଯାଆନା ନା ହାଡ଼େ। ନା ଯାଇନି ସାଢେ ଯିବାର ନାଇଁ ହଁ।
ମୁଁ ଯାଏ ଆଙ୍କ ଘରୁ ଯାଇଛି ଯୋଉ ସେ ଯୋଉ ସନ୍ତିଆ ଘର ନୁହ। ଏଇ ଯୋଉ ଗଣିଆ ଘର।
ହଁ ହଁ।
ହଁ ସେଇଠିକି ଯାଏ ଆମର ଗ୍ରୁପ ମିଟିଙ୍ଗରେ।
ହଁ ହୋ ନହେଲେ ତମରି ଖଞ୍ଜାରେ। ନହେଲେ ତମରି ଖଞ୍ଜରେ ଯାହା ଯାଉଥିବ। ଆଉ ରା ସ୍ତା ଏପଟକୁ କହାରକୁ ଜାଉନଥିବ।
ନା ନା ରାସ୍ତା ସେପଟୁ ଯାଏନା ସେଦିନ ହେଇ ଯାଇଥିଲି ଗ୍ରୁପ କାଗଜରିଆ ନେଇକି ତମ ଭାଉଜଙ୍କ କତିକି ଟିକେ ଯାଇଥିଲି। ଆଉ ସେଠି ଟିକେ ସେଦିନ ରାତିରେ ଫେରେ ଗଲି ଦିନରେ ଗଲିନି ତାପରେ ଦେନ୍ ଦିନରେ ଅର୍ଜେଣ୍ଟ ଦରକାରଥିଲା ବୋଲି ଟିକେ ପଳେଇଲି ଆଙ୍କୁ କହିଦେଇକି ଗଲି ଫରେ ଏକାଠିଆ ବି କମ୍ଫର୍ଟ ଲାଗିଲାନି ସାଇବାକୁ କହନି ମୁଁ କହିନି ସାଇବା ଆଇ ଟିକେ ଯିବା ସେଠୁ ସାଇବାଗକୁ ଡାକି ନେଇକି ଗନି।
ଆଉ ଯାଇନା ତ ସେଥିପାଇଁ ଆଉ ହଁ। ଆମ ଭାଉଜତ ତାର ଗ୍ରୁପ ରେ ଇଏ ହେଇଯାଇଛି ତାର ଏଇନା କାମ ଜୋର। ସେଇଆ ଚାକିରି କଲେ ଏଇଭଳିଆ ହଇରାଣ। ଘର ଦ୍ୱାର ଛାଡିକି ଯା ପୁଣି ଦୌଡି ଦୌଡିକି ଆସେ କାମ କର ପୁଣି ଯା ପୁଣି ଲେଖ୍ ସେ ପଢ଼ ହେରା ରାତି ଶୋଇଥିନୁ ବସିକି ଲେଖିଲୁ ସିଏ ଯଉଁ ଶୋଇବାକୁ ଭାରି ଭଲ ପାଆନ୍ତି। । ସେ ଏଇନା ଶୋଇପାରୁନାହାନ୍ତି ଖରାବେଳେ ଶୋଇବେ ମାନେ ଶୋଇବେ ଖାଇକି ସବୁ ପକେଇ ପୁକା ଦେଇକି ଶୋଇବେ ସନ୍ଧ୍ୟା ପାଖପାଖି ହବଣି ନିଦ ଯେତେବେଳେ ଭାଙ୍ଗିବ ଉଠିବେ। ମାନେ ତାଙ୍କ ନିଦଟା ଏତେ ଆଉ ଆଉ ଶୋଇପାରୁନାହାନ୍ତି ସେ। ଏଇ ଚାକିରି କଲା ଦିନରୁ ବେଶୀ ତାଙ୍କୁ ଆହୁରି କଷ୍ଟ ବାଧୁଛି। ଆଉ କଣ?
କାଲି ସେଦିନ ପା ଅସିନି ଭାଇ କହୁଥିଲେ।
ହଁ।
କହଲେ ଗୋଟେଇ ସେ ଯୋଉ ଟିକେ ପିଇଆ ପିଇ କରିନାହାନ୍ତି କି?
ହଁ ହଁ।
ମୁଁ ତାଙ୍କ ଉପରେ ସବୁବେଳେ ଚିଡେ ସିଏ ମତେ ସବୁବେଳେ ଖାଲି କୁହନ୍ତି ଆଉ ତୁ ତ ଗୋଟେ ମୋର ଗୋଟେ ଭଉଣୀ ଆଉ ଆଉ ତତେ ମୁଁ ଭାରି ଭଲ ପାଏ। ମାନେ ଭଲ ବେଳେ ତାଙ୍କର କୁହନ୍ତି। ମୁଁ ତାଙ୍କୁ ସେଥିଲାଗି ସେଇ ଭଉଣୀ ଥ୍ରୁରେ ମୁଁ ତାଙ୍କୁ ଭଲସେ ଏମିତି ବୁଝାଏ। ନା ଭାଇ କାହିଁକି ପିଉଛ ପିଉଛ କୋଉଠି ପଢୁଛ କୋଉଠି ସୋଉଛ ଘରେ ଏମିତି କଲେ ମଦ ନ ପିଲଲେ କି ଅଣ୍ଡିରି ପୁଅ ପୁଅ ମାନେ ତମର ଦିଟା ପିଲା ଅଛନ୍ତି ଯୋଉ ପୁଅ ପିଲା ଦିଟା ସିଏ ତରେ ଅଣ୍ଡିରି ପୁଅ ତାଙ୍କୁ ଫ ତ କରିବ ନା।
ହଁ।
ତାଙ୍କ ଅଣ୍ଡ ଟିକେ ସିଖା ସେପରେ କେମିତି ଅଣ୍ଡିରୀ ପୁଅ ହେଇକିରି ବାହାରିବେ।
ହଁ ସେ ପୁଣି ଦେଖିକି ସେୟା କରିବେ ନା।
ହଁ ମୁଁ କିଲି ଅଣ୍ଡିର ପୁଅ ଯଦି ପିବେ ତାହେଲେ ତମର ଯଉ ଦିଟା ପୁଅଛନ୍ତି ଯହାେଲେ ତାକୁ ଅଣ୍ଡିର୍ ପୁଅକରି ବାହାର କରିବ ନିହାତି ଦକାରେ ତାକୁ ନାହେନେ ଗାଁରେ ତାକୁ ମାାଇଚିଆ କହିବେ। ମାନେ ମୁଁ ଏତେ ପ୍ରକାର ବୁଝେଇଲା ବେଳେ ତମେ ଯାହା ହଉଛ ଆଉ ସେ ଗୋଟେ ଲୋ ଲୋକ ଘରର ଯେତିକ କାମ ଧନ୍ଦା କରିକି ତମ ପାଇଁ ଜାଣିକି ତମକୁ ସବୁ ଆଉ ତମ ପାଇଁ କିନ୍ତୁ ଆମ ଘରେ ସବୁ ଟେନସନ କହିଲେ ଆଲୋ କି ଟେନସନ ତମେ ନଉଛ? ମାନେ ତମେ ଏମତି ହେଲେ ଆମକୁ ଗୋଟେ କିଏ କହିବ ତ ସ୍ୱାମୀ ଏଉଠି ଏମତି ପିଉଛି ଯେ ସେ କେତେ ଗୋଡେ ଇ ଲାଗିବ ଆମକୁ। ଏମିତି ତାଙ୍କୁ କହିଲି ବୁଝେଇଲି କହିଲା ହଉ ଆଉ ପିଇବାନି ଆଉ ହଉ ଆଉ ପିଇବିନି। ଏବେ ଏମିତି ତ କହିଦଉଛନ୍ତି ଫେର ଦେ କ ଦଉ କଥା।
ହଁ ତମ ଘର ଆଡେ ଆସିବ ଏଇନା ପନି ପରିବା ସାଙ୍ଗ ହେଇ କରିଛନ୍ତି ଆସଥିବ।
ହଁ।
ଆଉ କାହା ସାଙ୍ଗରେ କାକୁଡି କରିଛି ନାଇକା କରିଛି। କାକୁଡି କା ସାଙ୍ଗରେ କରିଛି କିଜାଣି କାକୁଡିକା କରିଛି ନାନା ହଁ ଫଳିଲାଣି ବା
ଆମର୍ ସାଙ୍ଗେ ତ କାକୁଡି ଫାକୁଡି କରଛନ୍ତି ଆଉ ମୁଁ ଜାଣିନି
ପୂର୍ବରୁ ଫରିରୁ ଫଳିଲାଣି।
ରଜ ପୂର୍ବରୁ
ହଁ କହୁଥିଲେ ଫଳିଲାଣି ଅଳ୍ପ ଅଳ୍ପ ରଜ ପୂର୍ବରୁ ଆ ଥିଲେ ରଜ କରିବାକୁ। ନା ନା ରଜ ପୂର୍ବରୁ କାକୁଡି ଫଳିଲାଣି ବୋଲିକି ଆମ ଲକ୍ନା ଆସିଥିଲା କହୁଥିଲା ସେ ତାଙ୍କ ଘରକୁ ସମସ୍ତଙ୍କର ଗଲା ଚାରି ଚାରିଟା ଆଣିଥିଲି ବେଶୀ ଫଳି ନଥିଲା ଆଉ ତମ ଘରକୁ ପଛରେ ଦେବି ମାନେ ଏବେ କାକୁଡି ଦିଟା ଆଣିନୁ ଆମର ଡାଇବେଟିସ୍ ଲୋକତ ପଇସାରେ ଆମର ଖାଇଥାନ୍ତୁ ମିଠା ଖାଇ ଆଣୁ ଆଉ କହିଲେ ଆଉ କାକୁଡି ଆଣିବି କି? କି ଆଣିବି କି ଏନ୍ତି ହେଲା ଆଉ ସେ କହୁଥିଲା ଆଉ କାକୁଡ଼ି ଫଳିଲାଣି ଆଉ ତମ ସାଙ୍ଗରେ ଯ କରିଥିବ ଯଦି ଆଉ କା ସାଙ୍ଗ ରେ କଲା?
ହଁ
ହଁ ସେ ତ ତାର ବଖରା ଦି ଜଣ ବସିଲେ ସେ କାହା ଚାଷ କରିବ ନହେଲେ ଏକାଟିଆ ସେ ଜମା କରିବନି। ସବୁ ଜିନିଷ କାହେ ହବ ପୂର୍ବ ସାଙ୍ଗରେ ନହଲେ ନଣ୍ଡା ସାଙ୍ଗରେ ନହେଲେ ରୋଗାନା ସାଙ୍ଗରେ ନହେଲେ ତମଘର ସାଙ୍ଗରେ
ହବ ମୁଁ ବା ପଚାରୁଥିଲି ମୁଁ କହିଲି ଆ ଭାଇ ଆଉ ତମେ ଚୋପା ମୁଁ କହିଲି ଭାଇ ଆଉ ତମେ ଆଉ ନିଜେ ନିଜେ କିଛି କରିନା କହିଲେ ନାଲୋ ମୁଁ ନିଜେ ନିଜେ କୋଉଠି କଣ କଲି ମୁଁ କହିଲି ଆଉ ତମେ ଏଇ ଗଲେ ହଁ ବା କହିଲା ମୁଁ କରିଦଉଛି ନା କେତେବେଳେ ଟିକେ କଣ ଟିକେ କରିଦଉଛି ନା ମୋ ଗଟେ କିଏ ହେଲା କାମ କରିବ। ମୁଁ କ ଭାଇ ପ୍ଲାଣ୍ଟ କଥା କଣ ହେଲା ପ୍ଲା ନା କହିଲା ନା ପ୍ଲାଣ୍ଟ କଥା ଆଉ କଣ ସେ ପଇସା ପସ ଶୁଣିି ଆଉ ଇଏ ଆ ଏଇଠି ଯାହା ଯେମିତି କରିକି ଯାହାଟା କରିଦବା ଆଉ ଏ କହୁଥିଲେ।
ହଁ
ଭଲ ପିଲା ହିସାବରେ ଗୋଟେ ଦୃଷ୍ଟିରୁ ଭଲ
ହଁ ଆଉ ନା ସିଏ ତ ବହୁତ ଭଲ ଏଇ ଜିନିଷ ଟା ପାଇଁ ତ ଏମତି ହଉଚି ନହେଲେ ଯିଏ ସମ ସେ ତାକୁ ଭଲପାନ୍ତି। ସବୁ ସ୍ତ୍ରୀ ଲୋକ ଝିଅ ବହୁ ସମସ୍ତଙ୍କ ସାହିତ ତାର ଭଲ ସମ୍ପର୍କ ଭଲ କଥାବାର୍ତ୍ତା ଭଲ ଆଇ ଏଇ ଜିନିଷ ଛୁଆଟା ହେଲା ଦିନରୁ ତ ତାର ଏଇ ମଝିରେ ମଝିରେ ୟଆ କରୁଚି ଆଉ ସେ କଣ କରିବ। ଛାଡି ଦେଇଥିଲା ମଝରେ ପୁଣି ଚଳେଇଚି ସେଥିରୁ ସହେ ପକେଇଦେଲେ ସଇଲା ଆଉ।
ମତେ ସେଦିନ କହିଲେ ବା କହିଲେ ଆଉ କନ୍ତ ଆଲୋ ତୋ ଦେଇ ଯୋ ତୋର ପଇସା ଆସିଲା ମୁଁ କହିଲି ହଁ ସେମିତି ଆଉ ତାହେଲେ ତୋ ଦେଇ ର କଣ ହେଲାନି ଆଉ ତୁ ନହେଲେ ମୋର ଟିକେ କରିଦଉନୁ ତୋର ମୋର କଥା ହବା ମୁଁ କହିଲି ତମ ସାଙ୍ଗରେ କଣ କଥା ହେବି।
ହଁ ହଁ ହଁବା ଭାଉଜ କରିଥାନ୍ତେ ଯେ ତାଙ୍କର କଣ ଶୁଭୁନି ଜମା ନେଟ ଏତେ ବେଶ ମାନେ ପାଉନି ତାଙ୍କ ନମ୍ବର
ମତେ କହିଥିଲେ କହିଲେ ଯାନି ଆଉ ତମେ ଦିଇଟା ରଖିଥିବ ତମ ସାଙ୍ଗରେ କଥା ହବା ମୁଁ କହିଲି ହଁ ତମେ ଯେତେଳେ କରୁଚ କର। ଆଉ ସେ କଣ ଯମାଟୋ କରନାନ୍ତି ମୁ ଭାବୁି କାମ ଫାମ କରୁଛନ୍ତି କି ଆଉ କା ସାଙ୍ଗରେ କଥାହଉଛନ୍ତି ଆଉ
ସେ ତାଙ୍କ ଭାଉଜ ହରିକା ସାଙ୍ଗରେ କଥାହନ୍ତି କୋଉ କହିଲେ ହଉଛି ଏତେ କ୍ଲିୟର ଶୁଭୁନି। ମୁଁ କରିନି ଜମା ତାଙ୍କ ଥିକି ତାଙ୍କର ସବୁବେଳେ କାମ ନା କେତେବେଳେ ଫାଙ୍କା ଥିବେ ନଥିବେ କେମିତି ଜାଣିବି
ହଁ ବା ମୁଁ ସେଇଆ ବିଲି ମୁଁ ବୋଧେ ବ୍ୟସ୍ତ ରହୁଛନ୍ତି ନହେଲେ ଆଉ କାହା ସାଙ୍ଗରେ କଥାଉଛନ୍ତି ମୁଁ ଏଇଆ ଭାବିଲି
ମିଶିକି ପଳଉଛନ୍ତି ସବୁବେଳେ କାମ ଆଡୁ ରୋଷେଇ ବାସ କାମ ଧନ୍ଦା ସାରିକି ଗଲେ ହାଡ଼େ ଆଡୁ ଆସିଲେ ପୁଣି ଖାଇଲେ ପିଇଲେ କଲେ ପୁଣି ସନ୍ଧ୍ୟା ବେଳେ କାମ ଖା ତା ପତ୍ର କାମ ଆଉ କେତେବେଳେ ତାଙ୍କୁ ଟାଇମ। ନା ସେତିକି ଆଳେ କ କଥା ହେବା ପାଇଁ ତାଙ୍କୁ ଟାଇମ ହେଲେ ଫୋନ କରିବେ କି କର ମୋ ଫାଙ୍କା ଅଛି ମୁଁ କରିବି। ହଁ। ଆଉ କ ଖାଇବ କେତେବେଳ ପୁଣି ଚାରିଟା ବେଳକୁ ନା ତିନିଟା ବେଳେ
ତାକୁ ବା ଯାଉଚି ଦେବି ମୁଁ କଇନି ଟିକେ କଥା ଟା କଂପ୍ଲିଟ୍ କରିଦିଏଁ। ହେଲା ହେଇଗଲାଣି ବି ହେଲା କି ମୁଁ ଟିକେ କଥା ହେଇଯାଏ ବୋଉ ଫୋନ କରୁଛି। ହଉ ଦେଖିକି କର ଦେଖ।
ହଁ। ହଉ।